ହାଲୋ ନମସ୍କାର ଆଜ୍ଞା। ହାଲୋ।
ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ।
କୋଉଠୁ କହୁଥିଲେ?
ଆଜ୍ଞା ମୁଁ ଏଇ ସୋନପୁରରୁ କହୁଚି। ଷୋନପୁର୍ ଜାଣିଥିବେ? ସୋନପୁର୍ ସୋନପୁର୍।
ସୋନପୁର୍ ଆଜ୍ଞା ନିହାତୀ। ଆଜ୍ଞା ଆଜ୍ଞା ଜାଣିଲି ସୋନପୁର୍ କୋଉଥିଲେ।
ହଁ ଆପଣ କୋଉଠୁ କହୁଚନ୍ତି?
ଏବେ ଆପଣଙ୍କ ଆଡ଼େ ବର୍ଷା କେମିତି କଣ ହୋଉଚି ଆଜ୍ଞା ମୁଁ କେନ୍ଦୁଝରରୁ କହୁଥିଲି।
ହଁ ବର୍ଷାତ ହେଇଉଚି ବର୍ଷାତ ଏବେ ଜୋରେ ହଉଚି ଛାଡ଼ିନି ଠିକସେ।
ଆଜ୍ଞା। ଆଜ୍ଞା ଆମ ଆଡ଼େତ ବର୍ଷାବି ଲାଗି ରହିଚି ସ୍ନାନ ପୂର୍ଣ୍ଣିମାଠୁ ପରଦିନଠୁ ବର୍ଷା ଏପଟେ ଲାଗି ରହିଚି।
ହଁ ଆମରବି ବର୍ଷା କାଲିଠୁ ଲାଗି ରହିଚି ଜୋରେ।
ଆଜ୍ଞା ଯେହେତୁ ଗୋଟେ କୁହନ୍ତିକି ସ୍ନାନ ପୂର୍ଣ୍ଣିମା ପରଦିନଠୁ ଭଗବାନଙ୍କର ଗୋଟେ ଲୀଳା ଥାଏ ଆ ବର୍ଷାର ଅଭାବ ଥିଲା ବର୍ଷାର କମିଥିଲା ଆମ ଓଡ଼ିଶାରେ ହଉକି ଭାରତ ବର୍ଷରେ ହଉ କିନ୍ତୁ ଯେତେବେଳେ ସ୍ନାନ ପୂର୍ଣ୍ଣିମା ପରଦିନଠୁ ବର୍ଷାର ଯେମିତିକିି ଏତେ ଆଗମନ ହେଇଚି ଏବେ ସବୁଆଡ଼େ ପରିପୂର୍ଣ୍ଣତା ଅ ଗ ଗଛ ଲତା ପରିପୂର୍ଣ୍ଣ ଲାଗୁଚନ୍ତି ଆଉ ସବୁଆଡ଼େ ଜଳ ଜଳ ହିଁ ଜଳ।
ହଁ ଯେହେତୁ ବର୍ଷା ଋତୁ ସବୁଠାରୁ ଲୋକପ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ଋତୁ ମଧ୍ୟ ଗ୍ରୀଷ୍ମ ଋତୁ ପରେ ତା ସେପରି ଏହା ସମସ୍ତଙ୍କ ମନରେ ଆନନ୍ଦ ଶୀତଳତା ଭରିଦିଏ
ଆଜ୍ଞା।
ହୁଁ ହୁଁ। ଆଉ ଆପଣଙ୍କର କୃଷି ଚାଷ ବାସ କାର୍ଯ୍ୟ ଚାଲିଛି ନା ଚାଲିନାହିଁ?
ସରେ ଆମର ଏପଟେ ଏବେ ଯେମିତିକି ତଳି ରୁଆ ହେଲାଣି। ହଁ। ଆସ୍ତେ ଆସ୍ତେ ଲୋକମାନଙ୍କୁ ନେଇକି ଯୋଉ କାମ କରାଉଛି। ଯେମିତି କି ତଳି ରୁଆ, ତଳି ଓପାଡିକି ତାକୁ ରୁହନ୍ତି। ଆଉ ତା ତାରେ ଆସ୍ତେ ଆସ୍ତେ ଧାନ ଗଛ ଧରିବ। ଏବେ ମାନେ ଆରମ୍ୱ ହେଇଗଲାଣି ଆମର ତଳିରୁଆ। ଆପଣଙ୍କଆଡ଼େ।
ହଁ ଆମର ବି ଏବେ ଆରମ୍ଭ ହେଇଗଲାଣି ଚାଷ କାର୍ଯ୍ୟ।
ଆଜ୍ଞା। ନିହାତି ଏଇଟା ଗୋଟେ ବହୁତ ଖୁସି ର କଥା କି, ଆମ କୃଷକ ଭାଇ ମେ ଯୋଉମାନେ କଷ୍ଟ ଅନୁଭବ କରୁଥିଲେ କି ବର୍ଷାର ଅଭାବ, କିନ୍ତୁ ଯେହେତୁ ଅ ବର୍ଷା ଆଗମନ ଆସଛି। ତ ଆମର ସବୁ କୃଷକ ଭାଇ ମାନେ ବହୁତ ଖୁସି ଅନୁଭବ କରୁଥିବେ। ଚାଷ ପାଇଁ କି କେମିତି ତାଙ୍କ ଶସ୍ୟ ଯଉଟା କି ସ୍ୟାମଳ ହେଇଯିବ। ତ ସେ ସବୁ ଗୋଟେ ଠିକ ରେ ପରିପୂର୍ଣ୍ଣତା ଧରିବ ତା ଏ ଭିତରେ। ତ ବହୁତ ଖୁସି ଲାଗିଲା ବର୍ଷା।
ଚାଷୀଭାଇ ଚାଷୀ ଭାଇ ମାନଙ୍କ ପାଇଁ ଏକ ଆଶୀର୍ବାଦ।
ଆଜ୍ଞା। ବୁଝିଲେଠି।
ଏଇ ସମୟରେ ଯେହେତୁ ଧାନ ଚାଷ ପାଇଁ ମୁଖ୍ୟ କାର୍ଯ୍ୟ କରାଯାଏ। ଯେପ ତଳି ରୁଆ ବିଷଣ ଆରମ୍ଭ କରାଯାଏ।
ଆଜ୍ଞା।
ଆମର ଅଧିକାଂଶ କୃଷି ବର୍ଷା ଜଳ ଉପରେ ହିଁ ନିର୍ଭର କରନ୍ତି।
ଆଜ୍ଞା।
ଆଛା।
ଆଉ ସାର୍ ଆପଣ ଆଜ୍ଞା। କୁହନ୍ତୁ। କୁହନ୍ତୁ ଆଜ୍ଞା।
ଆପଣ ଘର କୋଉଠି କହିଲେ?
ମୋର କେଉଁଝର ଆଜ୍ଞା। କେଉଁଝର ତ ଜାଣିଥିବେ। ଆନନ୍ଦପୁର ପାଖାପାଖି ଅଞ୍ଚଳରେ ଆମର।
ଆଜ୍ଞା।
ଆଜ୍ଞା। ତ କେଉଁଝର ତ ଆପଣ କେ ବୁଲିତେ ଆସିଛନ୍ତି କେଉଁଝର।
ନାଇଁ ନାଇଁ ଆସିନୁ କେବେବି। ବହୁତ ଦୂର ନାକୁ ସେ ସେଥିପାଇଁ।
ଆଜ୍ଞା। କେଉଁଝର କେବେ ଆସନ୍ତୁ। କେଉଁଝର ତ ଜାଣିଥିବେ ଆପଣ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଆମ କେଉଁଝର। ଗଛଲତା ଅ ପର୍ବତ ପାହାଡ ଏଇ ସବୁ ଏରିଆ ରେ ପରିପୂର୍ଣ୍ଣ ହେଇକି ଅଛି ଆମ କେଉଁଝର। ଗୋଟାକେ ବହୁତ ଖୁସି ଲାଗେ ଆମେ ଆମେ କେଉଁଝରିଆ ଗୋଟେ ଗୀତ ବାହାରିଛି ଆମର। ଆମେ କେଉଁଝରିଆ। ଆଉ ଆମ କେଉଁଝର ର ଯେତିକି ସାଂସ୍କୃତିକ କି ପରମ୍ପରା ଅ ସବୁ ଆମର ଯେମିତି କିି କେଉଞ୍ଜରେ ଅଛି। ଆପଣ ତ ଜାଣିଥିବେ ସାର୍ କେଉଁଝରରେ ଅ ଠି ଆମର ମା ତାରାଣୀ ମନ୍ଦିର। ଯୋଉଟା କିି ସବୁଠୁ ପ୍ରସିଦ୍ଧ ଆମର। ଆଉ ଆମର ଏଠି ଜଳପ୍ରପତି ଅଛି। ଯେମିତି କହିଲେ କି ଏ ସାନା ଘାଗାରା ହଉ, ବଡ ଘାଗାର କି ଗୁଣ୍ଡିଯା ଘାଇ। ଆଉ ଏମିତି ଛୋଟ ମୋଟ ଜଳପ୍ରପାତ ଅଛି। ଯୋଉଟା କି ପର୍ଯ୍ୟଟନ ସ୍ଥଳୀ ପାଇଁ ବହୁତ ଗୋଟେ ଭଲ ଜାଗା। ଯୋଉଥିରେ କି ଆଜ୍ଞା। ଆଉ ସାରେ ଆପଣଙ୍କ ଆଡେ କ ଆଜ୍ଞା। ମୁଁ ଏବେ ଘରେ ବସିଛି ଆଜ୍ଞା। ଆପଣ କଣ କରୁଛନ୍ତି ଏବେ?
ହଁ ମୁଁ ବି ଏଠି ବସିଛି। ଛାତ ଉପରେ ବର୍ଷାର ଆନନ୍ଦ ନଉଛି।
ନିହାତି ଆଜ୍ଞା। ବହୁତ ଖୁସି ଲାଗିଲା। ଆପଣଙ୍କର ସାର୍ ଯୋଉ ଯେମିତି କହିଲେ ଆପଣ ଏ ଯେମିତି କିି କୃଷକ ଭାବରେ ଗୋଟେ ଇଏ କରିଛନ୍ତି। ଆପଣ କଣ କେମିତି ପାଠ ପଢା ପଢି ଆପଣଙ୍କର ଚାଲିଥିଲା। ତାପରେ କୃଷକ କାର୍ଯ୍ୟ କୁ ଆଇଲେ ନା କଣ?
ହଁ ପାଠ ପଢା ସରିଲାଣି। ଘରେ ଚାଷ ବାସ କରନ୍ତି। ମୁଁ ମୋର ହାଟେରେ ଡ୍ରେସ ଦୋକାନ ଗୋଟେ ଅଛି ତାକୁ ବିକ୍ରି କରେ।
ଆଜ୍ଞା। ତାପରେ ଏଠି ଆସିକି ଘରେ ଏକ ବାପା ମାଆଙ୍କୁ ସାହାଯ୍ୟ କରନ୍ତି? ଯେକୌଣସି କାର୍ଯ୍ୟରେ। ଆଜ୍ଞା।
ଆଜ୍ଞା।
ମୋର ବି ସାର୍ ପ୍ଲସ୍ ଥ୍ରୀ ଏବେ ସରିଗଲା। ଯୋଉ ଆମର ଉଁ ପ୍ଲସ୍ ଥ୍ରୀ, ଯେମିତି କିି ଏ ବିଜ୍ଞାନ ରେ ମୋର ଏବେ ପ୍ଲସ ଥ୍ରୀ ସରିଲା। ପ୍ଲସ୍ ଥ୍ରୀ ସରିଲା ପରେ ମୁଁ କିଛି ସରକାରୀ ଚାକିରି ପାଇଁ, ପ୍ରଚେ ଷ୍ଟା ଲଗେଇଛି ଯୋଉଥିରେ କି, ସରକାରୀ ଚାକିରି, ଆଜ୍ଞା ପ୍ରସ୍ତୁତ ହଉଛି,।
ଆଜ୍ଞା।
ଆଉ ସାର୍ ଆପଣଙ୍କ କାଳେ ଯେମତି, ଆଜ୍ଞା, କୁହନ୍ତୁ? ମୁଁ କହିଲି ଆପଣଙ୍କର ଯେମିତି ସାଡେ ପୂଜା ପର୍ବାଣୀ କଥା କହିବାକୁ ଗଲେ, ଯେମିତି କିି ଆମର ଏବେ ଆସି ଯାଉଛି ଉ ଆମର ଅଗଷ୍ଟ ପରେ ସେପ୍ଟେମ୍ବର, ଅକ୍ଟୋବର, ସେତି ପୂଜା ପର୍ବାଣି ଯେମିତି ଦଶହରା ହଉ କାଳୀପୂଜା କି ଏ ଦୀପାବଳି
ହ
କି ଆମର ଲକ୍ଷ୍ମୀ ପୂଜା, ଏଇ ସବୁ ଯେତେବେଳେ ଆମର କୁହନ୍ତି କି ଓଡିଶାରେ ବାର ମାସରେ ତେର ପର୍ବ ଆପଣଙ୍କ ଆଡ଼େ ସେଇ ଯୋଉ ପରମ୍ପରା, ସେଇ ଯୋଉ ରୀତିନୀତି, କେମିତି କଣ ଆପଣଙ୍କ ଆଡେ ପାଳନ କରାଯାଏ?
ଯେହେତୁ ଆମର ଏଇଟା ପଶ୍ଚିମ ଓଡିଶାରେ ଯାଉଛି ସେଥିପାଇଁ ଆମର ଏଠି ନୂଆଖାଇ ପର୍ବ ଧୁମଧାମ ରେ ପାଳନ କରାଯାଏ। ଏଠିତ ପ୍ରସିଦ୍ଧ ସଂସ୍ଥ ଭୀମ ଭୋଇଙ୍କ କର୍ମଭୂମି କର୍ମଭୂମି ହେଇଥିବାରୁ ଏକ ମହିମା ଧର୍ମର ଏକ କେନ୍ଦ୍ର ସ୍ଥଳୀ ଗୋଟେ।
ଆଜ୍ଞା। ମହିମା ଧର୍ମ କହିଲେ ଅଲେଖ ଧର୍ମର ଗୋଟେ ଆପଣଙ୍କର ଇଏ ନୁହେଁ କି?
ଆଜ୍ଞା।
ଆଜ୍ଞା। ତ
କହିବାକୁ ଗଲେ ସୁବର୍ଣ୍ଣପୁରରେ ଆଧ୍ୟାତ୍ମିକ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଚମତ୍କାର ହସ୍ତକଳାର ଏକ ଅପୂର୍ବ ସମାହାର ମଧ୍ୟ।
ଆଜ୍ଞା। ଗୋଟେ ମୁଁ ଶୁଣିଥିଲି କି ସୁ ସୁବର୍ଣ୍ଣପୁରରେ ଗୋଟେ ଆମର ଯେମିତି କି ପଶୁ ମାନଙ୍କର ଗୋଟେ ମେଳା ଲାଗେ ଆପଣ ଜାଣିଥିବେ ସେ ସବୁ ବିଷୟରେ।
ପଶୁମାନଙ୍କର, ହଁ ଗୋଟେ ମେଳା ଲାଗେ।
ଆ ଆଜ୍ଞା ନିହାତି, ସେ ସେଟୁ ବହୁତ ବଢିଆ ଲାଗେ ସେ ସବୁ ଆଜ୍ଞା ନିହାତି।
ଆଉ ଏଠି ଆମର ସୋନପୁର ଶାଢୀ ବି ବନାଯାଏ। ପ୍ରସିଦ୍ଧ ଏଠି ସୋନପୁୁର ଶାଢୀ ବନେଇବା ପାଇଁ। ପାଟ ଶାଢୀ, ବନ୍ଧକଳା, ଏସବୁ ଶାଢୀ ବନାଯାଏ।
ଆଜ୍ଞା।
ଆପଣଙ୍କ ସେଠି ପ୍ରସିଦ୍ଧ ଖାଦ୍ୟ କଣ?
ଆମର ଏପଟେ ସାର ପ୍ରସିଦ୍ଧ ଖାଦ୍ୟ କହିବାକୁ ଗଲେ ଏ ଯେମିତି କି କେଉଁଝରରେ କିନ୍ତୁ ସେମତି ନାଁ ପ୍ରସିଦ୍ଧ ଖାଦ୍ୟତ କିଛି ନାହିଁ ଆମରତ ଏମିତି ଯେମିତି ପଖାଳକୁ ବଡ଼ିଭଜା ଏସବୁ ଆମର ଏପଟେ ପ୍ରସିଦ୍ଧ କହିବାକୁ ଗଲା ଆମ କେଉଁଝୋରରେ ଆଉ ଯେମିତିକିି ଆମର ମୟୂରଭଞ୍ଜ ସାଇଟ୍ କହିଲେ ଉଁ ସେଠି ଆମର ଆମର ପଡ଼ୋଶୀ ଯୋଉଟାକିି ଜିଲ୍ଲା ସେଠି ଆମର ମୁଢ଼ି ସହିତ ମାଂସ ଗୋଟେ ପ୍ରସିଦ୍ଧ ଆଉ ଆମର ଯେମିତିକି ଆମର ଆଉ ଗୋଟେ ପଡ଼ୋଶୀ କହିଲେକି ଏ ବାଲେଶ୍ୱର ହୋଉ ସେଠି ମୁଢି ମିକ୍ସର ପ୍ରସିଦ୍ଧ ଆଉ ଯେମିତି କି କଟକରେ ଦହିବରା ପ୍ରସିଦ୍ଧ ଆମର ସାଲେପୁରୀ ଯେମିତି ରସଗୋଲା ଏଇ ସବୁ ଜିନି ଏଇ ସବୁ ଜିନିଷ ଗୋଟେ ଗୋଟେ ଜାଗାରେ ପ୍ରସିଦ୍ଧ କିନ୍ତୁ ଆମ ସେମିତି କେଉଁଝରେ ସାର୍ ଅ ଠିକ୍ ଭାବରେ ଗୋଟେ ଜିନିଷ ପ୍ରସିଦ୍ଧ ଯେମିତି ମୁଁ ଜାଣିନି ମୋ ହିସାବରେ ଆଜ୍ଞା।
ଆମରବି ଏଠି ଚାଉଳ ଭଜା କୁରୁଡ଼ି ବଡ଼ି ଏସବୁ ବେଶ୍ ମି ଲୋକପ୍ରିୟ
ଆଜ୍ଞା ଆପଣ କେବେ ଆମ ଯୋଉ କହିଲେକି କେଉଁଝରଆଡ଼େ ବୁଲାବୁଲି କରିତେ ଆସଚନ୍ତି ମା ତାରିଣୀ ମନ୍ଦିର? କି କୁଆଡ଼େ?
ହଁ ଆସିଚି ଆପଣଙ୍କୁ ସେଠି ଘଟଣାଁରେ ମିଳେ ଗୋଟେ ନଡ଼ିଆର ନଡ଼ିଆ କୋରା ବୋଲି ଗୋଟେ ଜିନିଷ ନଡ଼ିଆରେ ତିଆରି ହେଇଥାଏ
ଆଜ୍ଞା।
ଆଉ ସେଇଟା ବହୁତ୍ ଭଲ ଲାଗେ ଖାଇବା ପାଇଁ। ଆଉ ଆପଣଙ୍କର ସେଠିମେଳା ଫେଳା କିଛି ବସେନା ବସେନି?
ଆଜ୍ଞା ବସେ।
ଆମରବି ଜାଣିଥିବେ ଏଠି ବାଲିଯାତ୍ରା ହୁଏ।
ଆଜ୍ଞା।
କଟକରେ ବାଲିଯାତ୍ରାଠୁ ଟିକେ ଭିନ୍ନ
ଆଜ୍ଞା କଟକର ବାଲଚାତ୍ରରୁ ଆପଣଙ୍କ ସେଠି ଭିନ୍ନ। ଆଜ୍ଞା କଣ କେମିତି ଆପଣଙ୍କର ସେଟା ବାଲିଯାତ୍ରାର ଯେମିତିକି ପାଳନ କରନ୍ତି କେମିତି ତାକୁ
ଆମର ଏଠି ସୁରେଶଵରଙ୍କ ମନ୍ଦିର ଅଛି ସେଇଟାରେ ହୁଏ।
ଆଜ୍ଞା ଆଜ୍ଞା।
ସବୁଆଡ଼ୁ ଲୋକବି ଆସନ୍ତି ବୁଲାବୁଲି କରନ୍ତି ନୃତ୍ୟ ଗୀ ତ ପରିବେଷଣ ହୁଏ।
ଆଜ୍ଞା। ଯେମିତିକିି ସାର୍ ଆପଣଙ୍କ ସେପଟେ ଯୋଉ କହିଲେକି ପଶ୍ଚିମ ଭାରତ ମାନେ ପଶ୍ଚିମ ଓଡ଼ିଶା ତ ଆପଣଙ୍କ ସେପଟେ କଣ କେମିତି ଏଇ ଯୋଉ ଅ ଯେମିତିକିି ଧାନ ଚାଷ ହଉକି କୌଣସି ଡାଲି ଜାତୀୟ ଶଶ୍ୟର ଚାଷ କେମିତି ହୁଏ ସେପଟେ କଣ କେମିତି?
ଆମର ଏଠି ଡାଲି ଜାତୀୟ ସସ୍ୟ ଟିକେ ଅଧିକ ହୁଏ ଧାନ ଅପେକ୍ଷା।
ଆଜ୍ଞା ଧା ଧାନ ଅପେକ୍ଷା ଆପଣଙ୍କର ଯେମିତିକି ଡ଼ାଲି ଜାତୀୟ ଶସ୍ୟ ବିରି ହଉ ମୁଗ କି କୋଳଥ ହଉଚି କୋଳଥ ଆଜ୍ଞା ସେସବୁ ଅଧିକ ଅଧିକ ପ୍ରାଧାନ୍ୟ ଦିଆଯାଏ ତାକୁ ଧାନ ଅପେକ୍ଷା
ହୁଁ ହୁଁ।
ଆଜ୍ଞା ଆଉ ଆପଣ ଆଡ଼େ ଯେମିତି କହିଲେକି ରଜ ରଜର ପାଳନ କେମିତି କଲେ ରଜକୁ? କେମିତି ଉପଭୋଗ କଲେ ଆପଣ ସେପଟେ?
ଯେହେତୁ ପଶ୍ଚିମ ଓଡ଼ିଶା ରଜ ଏତେ ଧୁମଧାମରେ ପାଳନ କରାଯାଏ ନାହିଁ।
ଆଜ୍ଞା।
ତଥାପି ଏଠି ବହୁତ୍ ଧୁମ୍ ଧାମ୍ ରେ ପାଳନ କରାଯାଏ।
ଆଜ୍ଞା ଆପଣଙ୍କ ଆଡ଼େ ଆପଣ ନିଜେ ରଜକୁ କେମିତି ଭଲରେ ଉପଭୋଗ କରୁଥିଲେ।
ରଜରେ ଆମର ପିଠାପଣା କରାଯାଏ। ଆଉ ସମସ୍ତେ ଭଲ ସଜବାଜ ହେଇକି ବୁଲିବା ପାଇଁ ଯାଆନ୍ତି ଖାସ୍ କରି ଝିଅ ମାନେ ସଜ ହେଇକି ବୁଲିବା ପାଇଁ ଯାଆନ୍ତି।
ଆଜ୍ଞା ରଜ ରଜ ପ ଏତେବେଳକୁ ଆଜ୍ଞା ଆମେ ତ ଙ୍କ ବ ସଂ କହିବାକୁ ଗଲେ ଏଟା କେବଳ ଝିଅ ମାନଙ୍କର ପର୍ବ କରିବା ତାଙ୍କୁ ହିଁ ସ ପର୍ବ ଝିଅ ମାନକୁ
ଆଉ କହିବାକୁ ଗଲେ ଏଟା ଚାର ଛପଟକୁ ଆଜ୍ଞା।
ଝିଅ ମାନଙ୍କର ହିଁ ପର୍ବ ତ ଏଇଟା ଆଉ।
ଆଜ୍ଞା ଆପଣ ସାର୍ ରଜରେ କଣ କେମିତି କଲେ କଣ କଲେ ବୁଲାବୁଲି କଲେ କୁଆଡେ
ଆମର ଏଠି ଗୋଟେ ଭଲ ଜାଗା ଅଛି ବୁଲିବା ପାଇଁ।
ଆଜ୍ଞା।
ଯେମିତି ଆମର ଏଠି ବିଭିନ୍ନ ପ୍ରକାର ସମଲେଶ୍ଵରୀଙ୍କ ମନ୍ଦିର ଯାଆନ୍ତି।
ଆଜ୍ଞା।
ପୁରାଶ୍ୱନୀ ଙ୍କ ମନ୍ଦିର ଯାଆନ୍ତି ସକାଳେ ପୂଜା କରିକି ଆସନ୍ତି। ପୂଜା କରିକି ଆସିଲା ପରେ ସବୁଆଡେ ଯାଆନ୍ତି ସମସ୍ତେ ବୁଲିବା ପାଇଁ ପିଠା ପଣା ଖାଆନ୍ତି।
ଆଜ୍ଞା ଆଜ୍ଞା ଠିକ୍‌ ବହୁତ୍ ଖୁସି ଲାଗିଲା ସାର୍ ଆପଣଙ୍କ ସହ। ତ କଥା ହେଇକି ଆଉ ଉଁ ଏବେ ଟିକେ କାମ ଅଛି ପରେ ଆପଣଙ୍କ ସହିତ କେବେ କଥା ହବି ଆପଣଙ୍କ ନମ୍ବର ନେଇକି ଆପଣଙ୍କ ଆଡ଼େ ବୁଲାବୁଲି କରିତେ ଗଲେ।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।